ଏ-ଏ-ଏ
ହ୍ୟାଲୋ।
ହ୍ୟାଲୋ କଣ କରୁଛନ୍ତି? ହଁ
ଗୁଡ଼୍ ମୋର୍ନିଂ।
କଣ କରୁଛନ୍ତି? ମୁଁ ଏ ଗାଧିକିରି ଭଜା ବସେଇଛ?
ହଁ।
ମୁଁ ଗାଧେଇକିରି ଏନା ଆସିଲି ଆସିଥିଲି ମୋ ଯାଙ୍କ କତିକି ଆଉ କଣ କରିବା ଖାଇବା କେମିତି? ଆଉ କୁଁ ଆମ ଭଉଣୀଟା କହିଲା ଚାଲ ମୁଁ କୋବି ଖବି ଭାଜିଛି ମୁଁ କହିଲି ଆ ମୁଁ ପୋଡା ପୋଡି କରେ। ଆଉ ଶାଗ ଦିଟା ଭାଜିକି ଖାଇଦେବା ଆଉ।
ଏବେ ପଖାଳ ଖାଇବେ?
ପଖାଳ ପା କାଲି କରଦେଇଛି କିଏ ଜାଣିଛି ରାତି ଯାଙ୍କ ଏମିତି ବର୍ଷା ହେଇକି ଆଜି ସକାଳ ପର୍ଯ୍ୟନ୍ତ ନାଗିକି ରହିବ ବୋଲି।
ଏବେ ହେଲେ ଆମର ବି ସେମିତି ହେଇଛି। ବର୍ଷା ହଁ ରାତି ସାରା ବର୍ଷା।
ତମ ହ୍ୱାଟସପ୍
ହଁ ଜୋରରେ ହେଁ ହେଁ
ହଁ ଆମର ପା ସେଇଆ।
ଜୋରରେ ମଗାଯାଉ ମୁଁ ଜୋର କରିକି ଉଠେଇଲି ଏତେ ଜୋରରେ ଗୋଟେ ଚଟଚଡି ମାରିଲା ଯେ ମୁଁ ଶୋଇ ନଥିଲି ସେତେବେଳେ। କହିଲି ଉଠ ଉଠ ଏସିି କଡଟା ଖୋଲ ଇନଭେଟର ବନ୍ଦ କର ଇନଭଟର ବନ୍ଦ ଗଲେନି।
ମୁଁ ବା ଶୋଦନ ଶୁଣିଲି ଯୋଉ ମୁଁ ତାଙ୍କୁ ଯାଇଥିଲି ଡାକି ରାତିରେ କି ନିଦ ଯେତେବେଳେ ଭାଙ୍ଗିବ ମୁ ଦେଖିଲି ଯେ ବର୍ଷା ଚଡଚଡି ମାରୁଛି ମୁଁ ତମକୁ ଡାକିବି ନା ମୁଁ ଆଉ କଣ କରିମି ମୁଁ ଡାକୁ ଡାକୁ ତୁ କାହିଁ ଖୋଲିଲୁନି କିରେ ମୁଁ ତ ଉଁ ତମକୁ ଡାକୁଚି ତମେ ଚାଲ ସାଙ୍ଗେ ସାଙ୍ଗେ ଖୋଲିବ ବୋଲି ସେଠୁ ମୁଁ ହେନେ ଲାଇନରେ ଅଧା ଖୋଲିଲାବେଳକୁ ଇଏ ଆସିକି ଏସିଟାକୁ ଖୋଲିଦେଲି ମୁଇଁ ଇନଭଟର ଟା ଖୋଲିଦେଇ ରଖିଲି ହେଲେ ବୋ ପୁତୁରବୋହୁ ପୁଣି ଫୋନ କଲା କହିଲ ଖୁଡି ମୋତେ ଗରମ ହଉଛି କଷିକିରି ହି ହି ହି।
ଗରମ ହଉଛି ଆମର ବି ଇନଭଟର ବନ୍ଦ କଲେନି। କହିଲେ ନା ଏଇଟା ଥାଉ।
ଇନଭେଟର ବନ୍ଦ କରିଦେଲିି। ସେଇଠୁ ଆମ ବୋହୁଟା କହିଲା ଆଉ ଖୁଡି ଲଗା ମୋତେ ଗରମ ହଉଛି ମୁଁ ଶୋଇନି ବହେ ରାତିରୁ ଲାଇନ ଗଲା ବେଳୁ ହେଇଠୁ ମୁଁ କହିଲି ଆଉ ତାହେଲେ ହଉ ଖୋଲୁଛି ଲଗେଇ ହେଠୁ ଲଗେଇଲିି ଲଗେଇଲାଠୁ ସେ ଶୋଇଲା। କହିଲା ଖୁଡି କସିକି ଗରମ ହେଲା ମୋତେ ମୁଁ କହିଲି ଝରକା ଟିକେ ଖୋଲିଲୁନି ସେ ଟିକେ ଅଛି ଏନା ପାଞ୍ଚ ମାସ ଚାଲିଛି ତ। ସେଇଠୁ କହିଲା ଖୁଡୀ ମୋତେ ଡର ମାଡୁଚି ଝରକା ଖୋଲିବାକୁ ମୁଁ କହିଲି ହୋଉ ନ ଖୋଲ। ପୁଣି ଏତେ ତିନି ତିନି ତିନି ବର୍ଷ ପରେ ହେଇଛି ମୁଁ କହିଲି ନାଇଁଲେ ମୋଟେ ଖୋଲନି ଝରକା। ଲଗାଉଛି ଇନଭଟରରୁ। ହଁ ହଁ।
ହୁଁ।
ଏଇନା ତ ହେଇ ବସିକି କଥାବାର୍ତ୍ତା ହଉଚୁ କହିଲା ଏଇ ଯୋଉ ଖୁଡି କଣ ଆସ ଖାଇଦେବା ମୁଁ କହିଲି ରହ ମା ଆସେ। ଖାଇଦେବା ଏଇନା
ଓହୋ।
ସବୁଦିନ କିନ୍ତୁ ଆମେ ସବୁଦିନ ସକାଳୁ ସାଙ୍ଗ ହେଇକିରି ସକାଳୁ ଥରେ ସାଙ୍ଗ ହୋଇ ଖାଇବୁ। ଖରା ବେଳକୁ ଥରେ ସାଙ୍ଗ ହେଇ ଖାଇବୁ ଆଉ ରାତି ବେଳକୁ ସେ ତାଙ୍କ ଘରେ ଖାଇବ ମୁଁ ଆମ ଘରେ ଖାଇବି।
ଓ ହୋ। ସେଇଠି ମାନେ ଉଁ କେମିତି ପୁରା ଗୋ ଖଞ୍ଜା ଘର ନାଇଁ।
ନାଇଁ ଖଞ୍ଜା ଘରକୁ ଆଉ ଉଠି ଯାଇ ପାରୁନୁ ଆମେ ଆଉ ଟିକେ ଅଳ୍ପ ବାଟକୁ ମାନେ
ଓ ହୋ। ଆଉ ଇନଭଟର କନେକ୍ସନ ଅଛି ଯେ ମାନେ ତାଙ୍କ
ତାଙ୍କ ଘରକୁ ତାର ଆମ ମୋ ପୁତୁର ତ ଇଲେକ୍ଟ୍ରିସିଆନ ସେ ତାର ତାର ନମ୍ବେଇ ଆଣିଚି। ସେ ଗୋଟେ ଆଣିଥାନ୍ତା ତାଙ୍କ ଘର ପାଇଁ ଆମ ଘରେ ତ ଆମେ ଦି ଜଣ ମଣିଷ ଗୋ ଟେ ଫ୍ୟାନ ଚଲେଇଲେ ବି ଚାଲୁ ହେଲା ଆଉ ତାଙ୍କ ଘର ତ ସେଇ କୋଉଟା କି ଆମ ନନା ଦେଇ ଦି ଜଣ ଦିଟା ଫ୍ୟାନ ଯଦି ଦିଟା ଫ୍ୟାନ ନ ଦରକାର ହଉଛି ଲାଗୁଛି ଯଦି ବର୍ଷା ପାଣି ହେଲା ଯଦି ଯୋଉ ଲାଇନ ଫାଇନ୍ ସେମିତି ନ ରହିଲା ଗୋଟେ ଗୋଟେ ଘରେ ବି ସେମାନେ ଶୋଇପଡିବେ
ହଁ ହଁ ସେଦିନ କହୁଥିଲେ ଗୋଟେ ଫ୍ୟାନ ଲଗେଇକି ଶୋଇପଡି ଥିଲେ ସମସ୍ତେ ସେଇ ଗୋଟେ ରୁମ ରେ ହଁ ହଜବେଣ୍ଡ ତ ନାହାନ୍ତି ପାଖରେ ଆଉ ଶୋଇପଡିବେ ସାଙ୍ଗ ହେଇକି ଆଉ। ହ
ଆ ଏମିତି ଦି ତିନିଟା ଫ୍ୟାନ୍ ଲାଗିଲେ ଇନଭର୍ଟରଟା ଚାର୍ଜ ରଖିବନି।
ନାଇଁ ରଖିବ ଦିଟା ଦିଟା ଫ୍ୟାନ ଚାଲିଲେ ବି ତିନି ଦିନ ରହିବ ଚାର୍ଜ।
ହଁ ସେଠି ରହୁଛି ଆମର
ହଁ ଆମର ତ ସେତିକି ରହୁଛି। ଯଦି ପାଣି ଫାଣି ଟିକେ ସରିଥିବ।
ପୁଅଟା ଯୋଉ ପୁଅଟା ଯଦି ଆସିବ ସେ ଗୋଟେ ଫ୍ୟାନ ଲଗେଇବ ଆମେ ମା ଝିଅ ସମସ୍ତେ ତା ବାପା ଘରିକା ଗୋଟେ ଘରେ ଶୋଉଚୁ
ହଁ।
ପୁଅ ଟା ତ ସେଇ ଘରେ ଗୋଟେ ଘର ତାର ଅଲଗା ସେଇ ଘରେ ଶୋଇବ ମୁଁ ତା ସବୁ ମୁଁ ତାକୁ ଖାଲି ଗାଳି କରୁଛି ସେଇଟାରେ ଖାଲି ଶୋଉଛୁ ଦିନ ରାତି ଫୋନ କରୁଛୁ
ଭଲ ଭଲ ମାନେ ଏବେ ଯିଏ ଫୋନରେ ନା ମାନେ ମୁଁ କହୁଛି ଲଭ କଥା କହୁଛି ଯୋଉ ପୁଅମାନେ ଲଭ୍ କରଛନ୍ତି ତାଙ୍କର ଭଲ ମାନେ ଆଉ ଅଚିନ୍ତା ହଁ
ମତେ ଜଣେ ମତେ ଜଣେ ଫୋନ କରି କହିଲେ ଗୋଟେ ଝିଅଟେ ଦେଖୁନ ତମ ଭରା ଗାଁ ରେ ମୁଁ ଏତେ ବାଟରୁ କୋଉ ଆଡୁ କିଏ ଝିଅ ଆଜିିକାଲି ତ ଝିଅ ନାହାନ୍ତି। ମୁଁ କୋଉ ଆଡୁ ଦେଖିବି ଝିଅ କି
ଯିଏ ଝିଅ କଥା କହିଲେ ଝିଅ ଟୋଟାଲି ଆଉ ନାହାନ୍ତି।
ହଁ।
କୁଆଡୁ ଆସିବେ ଯୋଉ ଝିଅ ତ ରହିଲେ ସେ ପୁରା ଏନଗେଜ ହେଇଗଲେ ଆଉ।
ହଁ।
କୁଆଡୁ ଆସିବେ
ଆଉ କଣ ସକାଳୁ ଗାଧୋଇ ପାଧେଇ ସାରିଲେଣିି?
ଆଜ୍ଞା।
ଆଉ କଣ ରନ୍ଧାବଢା କଣ କରିବେ?
ଏଇ କଲରା ଭଜା ବସେଇଛି ଆଉ। ଯୋଉ ରସୁଣ ରସୁଣରେ ଯୋଉ ସନ୍ତୁଳା କରା ହୁଏ ଭଜା ପରିକା ଟମାଟୋ ଫମାଟୋ ଦେଇକି ହଁ ନୁଳା ପୋଡା ପରିକା
ହଁ ସେଇଟା ବଢିଆ ଲାଗିବ। ନାଇଁ ଯୋଉ ଆଗେ ମୋ ବୋଉ ଘରିକା ନୁହଁ ଟମାଟୋରେ ସେଟା କରନ୍ତି ସେ କଇଁଆ ଟା ଦେଇକି କରନ୍ତି।
ହଁ। ନାଇଁ ତ କମା ମୁଁ କାହିଁକି ଏବେ କଇଁଆ ଫଇଆ ହେରା ଦେଇନି ଜାଣିନି ଟମାଟୋରେ କରେ।
ଆମର ସେ ଲଙ୍କା ଗୁରା ଖାଲି ଟମାଟର କରିବି ମୋ ବୋଉ ଲଙ୍କା ବି ଟମାଟର ପକେଇକି କଇଁଆ ପକେଇକି କରିବେ? ସେଇ ନଳିପଟା ଭଳିଆ ଭାଜିବି ବାଟଣ ଦେଇକି ମୋ ଯୋଉ ମୋ ମା ଜଣେ ଅଛି ମୋ ବଡ ମା ମୋ ବାପାଙ୍କ ଉପରେ ସଭା ବଡ ମୋ ବଡ ବୋଉ ଯିଏ ସେ ତାରେ ରସୁଣକୁ ତେଲରେ ସନ୍ତୁଳି କି ସେ ବାଟଣ ଦେଇକି କଇଁଆ, ପକେଇକି ଲଙ୍କା ପକେଇକିରି ହଁ ସେ ତାର ଭାଜି ଦେଇକି ଗୋଟେ ଜାଗାରେ ଲୁଚେଇକି ରଖିଦବ ମାନେ ଦି ତିନି ଦିନ ପାଇଁ। ସେ ଦି ଦିନ ହଁ ସିଏ ରଖିବ ଆମେ ସେଇରାକୁ ସମସ୍ତେ ଆଣିକି ଖାଇବୁ ଦି ତିନି ଦିନ ଜାଙ୍କ। ହ।
ସେତୋବେଳେ ସେ ଗୋଟେ ଅଲଗା ପ୍ରକାର ଟେଷ୍ଟ ଥିଲା। ବାସ୍ନା ତାର ଗୋଟେ ଅଲଗା ପ୍ର ପ୍ରକାର ବାସ୍ନା ଥିଲା।
ହୁଁ ଏଇନା ବର୍ଷାଟା ଛାଡି ଯାଇଥିଲା ପୁଣି ବର୍ଷା ପକେଇଲାଣି।
ତା ଆମର ଇଆଡେ ଖରା ହେଲାଣି। ହଁ ଆମ ଛାଡିଗଲାଣି ଏ ତଥାପି ହଉଥିଲା ଛଅଟା ସାଢ଼େ ଛଅଟା ପର୍ଯ୍ୟନ୍ତ ହଉଥିଲା ବର୍ଷା।
ନା ମୁଁ ଛଅଟା ବଳକୁ ଉଠିଲା ବଳକୁ ପା ଦୁଆର ଖରିକି ପାଇଲିନି ଏମିତି ବର୍ଷା ଯେ ମୁଁ ବସିଲି ପଦାରେ ଘର ଉରା ଖରି ଖୁରି କି ଦେଇକି ଡାକିଲି ମୁଁ କହିଲି ଦେଇ ତମେ ଛତା ଟା ନେଇଚ ଦିଅ ନା ଆଉ ମୁଁ ଏଇଟା ପାଉନି କଉଠି ଅଛି ସେ ଲୋ ଛାତରେ ପକେଇ ଦେଇଛନ୍ତି ହେଇଠୁ ମୁଁ କହିଲି ଆଉ ତମେ ସେଇ ଓଦା ହେଇକି ନା ମୁଁ ଏକା ଥରେ ଘୁଆଡକୁ ଗଲି ଗାଈ ଦେଖିଲି ସେଠୁ ଦୁଆର ଖରୁଛି ମୁଁ ତମଏ କ ମୁଁ ଗୋଟେ କ ତଉଲିଆଟେ ମୁଣ୍ଡରେ ପକେଇକି ଦୁଆଟା ଖିରିକି ଦେଇକି ଘର ଭିତରୁକୁ ଗଲିହାରି।
ବର୍ଷା ହଉଛି ଆଉ କଣ କରିବେ।
ଆଉ ବର୍ଷା ଟା ସମସ୍ତେ ଖୋଜୁଥିଲେ ହଉ।
ହଉ ହଉ ଅହ। ବିଲ ବାଡି ଗୁରା ସବୁ ଗଲାଣି ଚାଷ ବାସ ସବୁ ରହିଲାଣିଲ ବର୍ଷା ଏହଉ।
ହଁ।
କାଦୁଅ ହଉ ପଛେ ଘର ଦୁଆରେ କିନ୍ତୁ ବର୍ଷା ଟିକେ ହଉ।
ହଁ ଛୁଆଟା ତ କେହି ନହାନ୍ତି କିଏ କାଦୁଅ କରିବ। ଛୁଆ ଥିଲେ ଧୌଡି ଧୋଡା କି ମୋ ଏ ନାତିଟା ଅଛି ସେ ଯାଇଥିବ ନାଚ ସ୍କୁଲକୁ ଯାଇଚିହାରି ସିଏ ଆସିଲେ ସିଏ ଗୋଟେ ଏଇନା ନାଟ କରିବ ଘଣ୍ଟେ କାଳ। ଯେ ତାର ସେ ମୋବାଇଲ ଟା ନାଚ ଉଠିକି ପଳେଇଆଉଚି ଆସିବ କି ମୋବାଇଲ ଟା ଧରିକି ତାର ବସିବ।
ଓୋ ଆଉ ଝିଅ ଝିଅ ବାହା ହେଇଗଲେଣି ନା ବାହାଘର ହେଇନି?
ଯୋଉ ସା ତାର ଏବର୍ଷ ସେକେଣ୍ଡ ୟେର। ହଁ ସେ ତାର ପଢୁଛି। ସେଇ ଝିଆରିରେ ଆସିଚିହାରି ଅଳ୍ପ ବାଟରେ ବାହାରି ଯୋଉ ତିନି ଚାରି କିଲୋମିଟର ଦୂର ପାଖରେ ତ ଏଇ ବିଲର ଚାଉଳ ଫାଉଉଳ ରଜ ବେଳକୁ ଆସିଥିଲା ସେ ଯାଇଥାନ୍ତା ହାରି କାଲିଠୁ ଯେ ଚାଉଳ ଟା ଦିଆ ହଉଛି ବୋଲିି କହିଲା ତା ଭାଇ କଏଲା ତୁ ରହ ଚାଉଳ ଟା ତୁ ଟିକେ ଦେଇଦବୁ ମୁଁ ହଇରାଣ ହେବିନି। କୁମ୍ଭ ଭଲ ରହିଚ ସେ କହିଲା ଖୁଡୀ କଣ କହୁଚିମୁଁ କହିଲି ରହିଯା ସେ ହଇରଣ ହଉଛି। ତୁ ଦିନ ଦି ଦିନି ରହିଯାକାଲି ଯିବ ବାହାରି ବୁଧବାରେ ଆଉ ଏ ଆଜି ତ ବର୍ଷା ପକଉଛି କି ଚାଉଳ ଦେବେ କେଈଆଣି।
ହଁ ଛାଡିଯିବ ଛାଡିଯିବ ଏ ବର୍ଷ
ହଁ ନାଇଁ ଆମର ତ ଲାଗିଲାନି ସେ ରାତି ରୁଚେ ଏତେ ଆସିକି ଏତୋବେଳେ ହେଲେଣି।
ହଁ ରାତିରୁ ଆମର ଏପଟେ ବି ହଉଥିଲା। ଦି ଧଉ ଛାଡିଗଲାଣି ଆଉ ଖରା ହେଇଗଲାଣି ସିଆଡେ ବି ସେମିତି ହେଇଯିବ ଆଉ।
ହଁ। ସେ ଚାଉଳ ଟା ଦେଇଦେଲୁ ମୁଁ ତ ଗାଧେଇ ସାଇଲିଣି ଗୋଟେ ଖାଲି ଗୋଟେ ଏଇଜଉ ରୁଟି ଖାଇଲେ ବଳୁ ରାତିରେ ବାସନ ଗୋଟେ ଆଉ ଗୋଟେ କ୍ଷୀର ହେଇଥିଲା ଗୋଟେ ତରକାରି ତିନିଟା ବାସନ ପଡିକି ରହିଲି ମୋର ମନେ ନାହିଁ। ଆସିଗଲା ମୁଁ ମୁଁ ଦେଖ ମୋ ନାତି ଆସିଲାଣିହାରି।
ହଁ।
ତୁ ଆଜି ସ୍କୁଲ ଯାଇନୁ ବର୍ଷା ହେଲା ହଉ ଯା।
ବର୍ଷା ହେଲା ଆଉ ମୋ ପୁଅ ପାଇଁ ଏଇ ସାଢେ ସାତଟା ବେଳେ ଗଲା। ସାଢ଼େ ଛଅରେ ଯିବା କଥା ତାଙ୍କ ଗାଡ଼ି ଆଜି ଲେଟରେ ଆସିଲା।
ହୁଁ।
ଫେରିବ ଆଉ
ଏବେ ଆଉ ପଳେଇ ଆଇଲା, ତାର ଏଇନା ବସିବ। ମୋବାଇଲରେ ଦେଖିବ, ଦେଖିବ, ଦେଖ ଦେଖିବ। ମାନେ ଗେମ୍ ଗୁରେ ଇନଷ୍ଟଲ କରିଦେଇଚ। ବସିକି ଦେଖିବ, ଦେଖିବ ମୋବାଇଲ ପାଗଳ ପୁରା।
ଛୁଆ ତ ମ ମୋବାଇଲ ବାଇଆ ହେଲେ ଗଲେ ଆଉ।
ତାକୁ ଚିଡିଲା ଠୁ ଟିକେ ଯଦି ଶୋଇପଡିବ। କିନ୍ତୁ ସେ ପୁଣି ଥରିଏ ଯଦି ଖାଇଥିବ ତାଙ୍କ ଘରେ ଖାଇକି ଆସିଥିବ ଜମା ଖାଇବନି। ଡାକିଲି ହେଠୁ ଯଦି କଣ ଯଦି ଭଲ ମନ୍ଦ ହେଇଥିବ ଟିକେ ଯଦି ଯୋଦିନ ଡାକିଲେ ଖାଇବ। ନହେଲେ ଜମା ଖାଇବନି ଏଇ ସାଧା ଫାଦା ଇଏ କରିକି।
ସେ କେବଳ ମୋବାଇଲ ନିଶାରେ ପଳେଇଆସି
ହଁ ପା ମୋବାଇଲ ନିଶା ରେ। ତା ବୋଉ ଖାଲି କହୁଚି ତୁ କିଛି କହୁନୁ। ମୁଁ କହିଲି ଆଲୋ ମୁଁ କଣ କହିବି ସେ ଛୁଆଟା ତ ଧଉଡିକି ତାର ଆଉଚି। ମୁଁ ତାକୁ ତଥାପି ମୋବାଇଲଟା ଦଉନି।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
ଦଉନି ତାକୁ ଚିଡିବି। ହଁ ତାକୁ ଚିଡିବି ଚିଡିଲାଠୁ ହେଠୁ କହିବ ଆଈ ମୁଁ ଟିକେ ଶୋଇପଡିବି। ମୁଁ କହିଲି ହଉ ସୋ। ସେ କହିବ ମୁଁ ପରା ଆଇଚି ଏସିି ତଳେ ଶୋଇବାକୁ।
ଓ ହୋ। ଓହୋ ସେଇ ଯୋଉ ଆପଣଙ୍କ ଝିଆରୀ ଯୋଉ ତାଙ୍କ ପୁଅ ନାଇଁ କି। ଆଉ ସେ ସ୍କୁଲ କଣ ଯାଉଛନ୍ତି ସେ ଏଇଠି ରହୁଛନ୍ତି କି?
ନାଇଁ ଏ ଆମ ତାଙ୍କ ଘରଟା ବା ଆମ ଘରଠୁ ତିନି କିଲୋମିଟର। ଶିଶୁ ମନ୍ଦିର ଯୋଉ ସ୍କୁଲ ଟା ସେଇ ପାଖରେ ସେଇଠି। ସେ ଆସିଛନ୍ତି। ରଜ ଦିନଠୁ ଆଇଲେଣି ଯେ ରହିଚି।
ହଁ ହଉ। ଏଇ ପାଖରେ ତ ଆଉ।
ହଁ। ସିଏ ପା ଖାଲି ଛାନିଆ ହଉଚି। ସିଏ କଣ କି ତାର ଟେଲରିଂ ଗୋଟେ ପକେଇଛି ଟେଲର। ତାର ବ୍ଲାଉଜ ଫ୍ଲାଉଜ୍ ବଢିଆ ତିଆରି କରୁଚି। ତାର ବହୁତ ଲୋକ ଖାଲି ଫୋନ କରୁଛନ୍ତି। ମୁଁ କହିଲି ଆ ମୁଁ କହିଲି ତୋ କାମ ହେଠି ଛାଡ଼ି ଆସିକି ତୁ ଏଠି ଜଗ। ଏ କିଛି ମୂଲ୍ୟ ନାହିଁ ଏଠି ରହିକି।
ମୂଲ୍ୟ ନାହିଁ। ହଁ। ସେ ସିଆଡେ ହେଲେ ଦିନକୁ ଆଜ୍ଞା ଆଜ୍ଞା।
ହଁ ହଁ।